ହଁ ସୁପ୍ରଭାତ କଣ ଖବର?
ହଁ ମୁଁ ଏଠି ଟିକେ ବସିଥିଲି ଆଉ ତୁ କଣ କରୁଚୁ?
ହଁ ମୁଁ ବି ଏଇଠି ବସିଥିଲି ପାଠ ପଢୁଥିଲି।
ହଉ ଆଜି ତମର ସେପଟେ ପାଗ କିମିତି ଅଛି?
ହଁ ପାଗ ତ ଆଜି ଭଲ ଅଛି ଆଜି ବାତାବରଣ ବି ବହୁତ ବଢ଼ିଆ ଅଛି ବହୁତ ପବନ ବି ହଉଛି ମଜା ଆସୁଛି ସେ ପାଗ ଦେଖି।
ହଁ ସତ କଥା ଆମର ବି ଆଜି ପାଗ ବହୁତ ଆଉ ବହୁତ ଭଲ ଅଛି ବହୁତ ନରମ ପାଗ ଅଛି ଗରମ ରୁ ପୁରା ଶାନ୍ତ ମିଳୁଛି ଟିକେ ଦୁଇ ଦିନ ହେଲାଣି ଭଲ
ହଁ ଏ ବର୍ଷ ଏଇ ବର୍ଷ। ପାଗ ଲାଗି ଆଜିିକାଲି ମାନେ ଆକାଶ ବି ବହୁତ ସଫା ରହୁଛି। ଭଲ ପବନ ବି ଅସୁଛି ଭଲ ବାୟୁ ବି ଆସୁଛି କିନ୍ତୁ ଆଜିକାଲିର ସହର ମାନଙ୍କରେ ବାୟୁ ପ୍ରଦୂଷଣ ବହୁତ ବଢିଗଲାଣି ନା?
ହଁ ହଁ ଠିକ କଥା କହିଲ କଣ ପାଇଁ ଏହାର କାରଣ ତମେ ଜାଣିଛ କଣ ପାଇଁ କାରଣ ଆଜିକାଲି ଯୋଉ ପରିମାଣରେ ଗଛ କଟା ହଉଛି ପୁଣି ଶିଳ୍ପ କଳକାରାରଖାନା ଗଡି ଉଠୁଛି ଆଉ କେତେ ସାରା ମା ର ମାନେ କୋଠା ବାଡ଼ି ରାସ୍ତା ଘାଟ ସବୁ ଗଢିଉଠୁଚି ସେଇ ବି ଗଛ କଟା ଯାଉଚି ସେଥିଲାଗି ତ ଏଇଟା ବାୟୁ ପ୍ରଦୂଷଣର ଗୋଟେ ମୁଖ୍ୟ କାରଣ।
ଗାଡ଼ି ମଟର ସବୁ ବି ବାହାରୁଥିବାରୁ ଧୂଆଁରୁ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ହେଉଛି। ଗାଡ଼ି ଆଜିକାଲି ଯେଉଁ ସବୁ ଗାଡ଼ି ଯାଉଛି। ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର ନ କରିକି ଅଲଗା ତେଲିୟ ଗାଡ଼ି ବ୍ୟବହାର କରୁଛନ୍ତି। ସେଥିପାଇଁ ତ ବାୟୁ ପ୍ରଦୂଷଣର ଅଧିକ ଧୂଆଁ ହେଉ କି ବାୟୁ ପ୍ରଦୂଷଣ ହଉଛି ଆହୁରି ବି କାରଖାନାରୁ ବି ବାହାରୁଥିବା ଧୂଆଁ ମଧ୍ୟ ବାୟୁକୁ ଦୂଷିତ କରୁଛି। ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ଅସ୍ଥମା ଆଉ ଶ୍ୱାସ ରୋଗ କାଶ ଆଉ ନିଶ୍ୱାସ ନେବାରେ ବି ଅସୁବିଧା ସାମ୍ନା କରୁଛନ୍ତି ଛୋଟ ପିଲା ଓ ବୁଢ଼ା ଲୋକ ଲୋକଙ୍କ ଉପରେ ଏହାର ପ୍ରଭାବ ଅଧିକ। ଅଧିକ ବି ପଡ଼ୁଚି।
ସତ କଥା କହିଲ ଏମିତି ତ ଏକ ରେ ମା ଆମର ମନୁଷ୍ୟ ଜୀବନରେ ତ ଯାହା ବି ପ୍ରଭାବ ପଡ଼ୁଛି ପୁଣି ଯେଉଁମାନେ କି ନିରୀହ ଜୀବଜନ୍ତୁ ଯେମିତିକି ଗାଈ ମଣିଷ ଗାଈ ପଶୁ ପକ୍ଷୀ ଏମାନଙ୍କ ପାଇଁ ବି କେତେ ମାନେ ଏମାନଙ୍କ ଜୀବନ ପ୍ରତିବି ବି ବିପଦ ରହୁଛି କାହିଁକି ନା ଏଇ ଦୂଷିତ ବାୟୁ କୁ ଆମେ ମାନେ କଣ ସମସ୍ତେ ମିଶିକି ଆମେ ଆମର ନିଶ୍ଵାସ ପ୍ରଶ୍ଵାସ ରେ ନେଉଛେ ସେଥିଲାଗି ତ ମାନେ ଏଇଟା ଆମ ସମସ୍ତଙ୍କ ପାଇଁ ବହୁତ ମାନେ ବିପଦ ଆମ ଶରୀର ପାଇଁ କେତେ କେତେ ରୋଗ ହଉଛି।
ମୋ ହିସାବରେ ବାୟୁ ପ୍ରଦୂଷଣ ଆଜି ସମୟରେ ସବୁଠାରୁ ବଡ ପରିବେଶ ସମୟର ମାନେ ସମସ୍ୟାର ମାଧ୍ୟମ ଗୋଟେ ନା କଣ କହୁନୁ? ପୂର୍ବରୁ ବାୟୁ ଏତେ ଖରାପ ନଥିଲା। କିନ୍ତୁ ଆଜିକାଲିକା ଦୁନିଆରେ ଯେଉଁ ସବୁ ସହରୀ ଲୋକମାନେ ଅଛନ୍ତି କିମ୍ବା ସହରରେ ଗାଡି ସଂଖ୍ୟାର ବହୁତ ବୃଦ୍ଧି ପାଇଛି। ବହୁତ ସାରା କାରଖାନା ମଧ୍ୟ ହେଉଚି ସେଥିରୁ ବାହାରୁଥିବା ଧୂଆଁ ଗାଡିରୁୁ ବାହାରୁଥିବା ଧୂଆଁ ବହୁତ ଆମ ବାୟୁକୁ ଆମ ପରିବେଶ କୁ ବହୁତ ଦୂଷିତ କରୁଛି।
ସତ କଥା ଆଉ ସେଥିପାଇଁ ତ ଆମେ କେମ୍ ଟି ମାନେ ଗଛକୁ ଗଛରୁ ଆମେ ଅଧିକରୁ ଅଧିକ ପରିମାଣରେ ଗଛ ଲଗେଇବା କାରଣ ଗଛ ଆମକୁ ଅମ୍ଳଜାନ ଦେଇଥାଏ। ଆଉ ସେଥିଲାଗି ତ ଆମେ ଯେମିତି ଚେଷ୍ଟା କରିବା ବହୁତ ପରିମାଣରେ ଗ ଗଛ ତ ଲଗେଇବା ଆଉ ଯେମିତି ଯାନବାହାନର ପ୍ରଦୂଷଣ ମଧ୍ୟ ରୋକିବା କେମିତି ଏ ଦେଖ ଅଧିକ ଯାନବାହାନ ବ୍ୟବହାର ନ କରିକି ପବ୍ଲିକରେ ଯଉଁ ଯାନବାହାନ ସେଇଗୁଡା ବ୍ୟବହାର କରିବା ଆଉ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର କରିବା କଉନ।
ହ୍ନୁ ବାୟୁ ପ୍ରଦୂଷଣ ପ୍ରଭାବ କେବଳ ସହରରେ ନୁହଁ ଆମେ ସିନା କହୁଛେ ଭାବୁଛେ ସହରରେ କେବଳ ବାୟୁ ପ୍ରଦୂଷଣ ହଉଚି ସହରରେ ଗଛ ନାହିଁ ଆଜିକାଲି କା ଗ୍ରାମୀଣ ଅଞ୍ଚଳରେ ବି ବାୟୁ ପ୍ରଦୂଷଣ ଦେଖିବାକୁ ମିଳୁଚି କାହିଁକି ଜାଣିଚୁ କୃଷକରେ ଫସଲ ସବୁ ମାନେ ପୋଡ଼ିବା ଯୋଗୁଁ ମାନେ ହେଇଯାଉଚି। ସବୁ ପୋଡ଼ି ଯାଉଚି ଆଉ ଧୂଆଁ ସୃଷ୍ ଠି ହଉଚି ଯୋଉଁ ସବୁ କୃଷକମାନେ ତାଙ୍କ ଫସଲ ଯୋଉଁ ସବୁ ଶେଷ ହେଇଗଲେ ତାକୁ ବିଲରେ ନିଆଁ ଲଗେଇ ଦେଉଛନ୍ତି ସେଥିରୁ ଯୋଉଁ ଧୂଆଁ ବାହାରୁଛି ସେଥିରୁ ବାୟୁ ପ୍ରଦୂଷଣ ହଉଛି କେବଳ ସହରରେ ନୁହଁ। ଗାଁ ମାନଙ୍କରେ ମଧ୍ୟ ଦୀପାବଳି ପାଳନ ହଉଚି ସେଟା ଗୋଟେ ଏଡେ ବଡ଼ ତିହ୍ୱାର ଗୋଟେ ସେଥିରୁ ଏତେ ବାଣ ଫାଣ ଫୁଟେଇକି ଯୋଉଁ ସବୁ ଧୂଆଁ ବାହାରୁଚି ସେଟା ତ ବାୟୁ ପ୍ରଦୂଷଣ ଆହୁରି କରୁଛି ଲୋକମାନଙ୍କ ଘରେ ଚୁଲି ଜଳୁଛି ଗାଁ ମାନଙ୍କରେ ବେଶି ଲୋକମାନେ ଗ୍ୟାସ ବ୍ୟବହାର କରୁନାହାଁନ୍ତି, ସେଥିଲାଗି ବେଶୀ ଲୋକମାନେ କାଠ ଚୁଲି ଜଳୁଛନ୍ତି, ସେଥିପାଇଁ ତ ଆହୁରି ବାୟୁ ପ୍ରଦୂଷଣ ଆହୁରି ବଢ଼ୁଚି। ସ୍ତ୍ରୀ ଲୋକମାନେ ହୁଅନ୍ତୁ କିମ୍ବା ଛୁଆମାନେ ହୁଅନ୍ତୁ କିମ୍ବା ବୁଢ଼ା ମାନେ ହୁଅନ୍ତୁ ସମସ୍ତଙ୍କର ଆସ୍ ଶ୍ଵାସ ରୋଗ ବାହାରୁଚି କାଶ ହଉଛି କେବଳ ସେଇ ବାୟୁ ପ୍ରଦୂଷଣ ଲାଗି
ହଁ ସେଥିଲାଗି ତ ଆମେ ଚେଷ୍ଟା କରିବା କେମିତି ଆମେ ଏଇଗୁଡ଼ା ବାୟୁ ପ୍ରଦୂଷଣକୁ ରୋକିବା ଆଉ ଆମ ପରିବେଶକୁ ମଧ୍ୟ ସୁରକ୍ଷା କରିବା କାରଣ ପରିବେଶ ସୁରକ୍ଷା ହିଁ ହଉଚି ଗୋଟେ ଆମର ବଡ଼ କାମ ସେଥିଲାଗି ଆମେ ଚେଷ୍ଟା କରିବା କେମିତି ଆମେ ଅଧିକ ସଂଖ୍ୟାରେ ପରିମାଣରେ ଗଛ ଲଗାଇବା। ଆଉ ଉମ୍ ଏଇ ଯଉ ଯାନବାହାନ କେମିତି କମ୍ ବ୍ୟବହାର କରିବା ଇଲେକ୍ଟ୍ରିକ୍ ଯାନବାହାନ ବ୍ୟବହାର କରିବା ଆଉ ହଁ ଜଳର କ୍ଷତିକୁ ମଧ୍ୟ ରୋକିବା ଯେତିକି ପରିମାଣରେ ଜଳ ଦରକାର ସେତିକି ବ୍ୟବହାର କରିବା ଅଯଥା ଜଳ ବି ଖର୍ଚ୍ଚ କରିବା ନାହିଁ।
ହୁଁ ହଁ ଜଳ ବି ଜଳ ବି ଦୂଷିତ ହଉଛି ବାୟୁ ସାଥେ ଜଳ ବି ଦୂଷିତ ହଉଛି ଜଳରେ ସବୁ ଅସନା ଜିନିଷ ପକେଇ ଦଉଛନ୍ତି ଲୋକମାନେ, ଜଳକୁ ପରିଷ୍କାର ରଖୁନାହାନ୍ତି, ଜଳକୁ ସ୍ଵଚ୍ଛ ରଖୁନାହାନ୍ତି, ସେଥିଲାଗି ଜଳ ବି ବହୁତ ଦୂଷିତ ହଉଛି, ଆଉ ଜାଣିଛୁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ମାନେ ୱାଲଡ଼ ହେଲଥ ଅର୍ଗାନାଇଜେସନ ଯଉଁଟା ତା ଅନୁସାରେ ଖରାପ୍ ପବନ ପ୍ରତି ହଁ ସେ ଡବ୍ଲୁ ଏଚ ଓ। ଖରାପ ଉମ୍ ବାୟୁ ଲାଗି ମାନେ ଖରାପ ପବନ ଲାଗି ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ରେ ବହୁତ ଖରାପ ଆସୁଚି ଏଟା ତ ଗମ୍ଭୀର ମାନେ ଆଜିକାଲି ଦୁନିଆରେ ଏଇଟା ଗୋଟେ ଗମ୍ଭୀର ଇଏ ଜିନିଷ ମାନେ ବହୁତ ବହୁତ ବହୁତ ବହୁତ ସାରା ଲୋକ ସେ ଛୁଆ ହଉ କି ବୁଢ଼ା ହଉ କି ଯବାନ ବ୍ୟକ୍ତି ହଉ କି ସ୍ତ୍ରୀ ଲୋକ ହଉ ସମସ୍ତିଙ୍କ ମାନେ ଦେହ ଏ ବାୟୁ ଲାଗି ହିଁ ବହୁତ ଦୂଷିତ ହଉଛି। ଗଛ ପ୍ରକୃତିର ଭାବରେ କାର୍ବନ ଡାଇଅକ୍ସାଇଡ଼୍ ଶୋଷଣ କରି ଅକ୍ସିଜେନ୍ ପ୍ରଦାନ କରେ କିନ୍ତୁ ଆଜିକାଲି ଲୋକମାନେ ଗଛ କାଟି ଦେଉଛନ୍ତି। ଗଛ ଉଡ଼େଇ ଦେଉଛନ୍ତି ସବୁ କେଡ଼େ କେଡ଼େ ବଡ଼ ବଡ଼ କୋଠା କରିଦଉଛନ୍ତି। ବଡ଼ ବଡ଼ ସବୁ ଫ୍ୟାକ୍ଟ୍ରି ମାନେ ବନେଇ ଦେଉଛନ୍ତି ସେଥିଲାଗି ବାୟୁ ପ୍ରଦୂଷଣ ତ ବହୁତ ଗମ୍ଭୀର ହେବେ ଆଜିକାଲିକା ଦୁନିଆରେ ଏଇଟା ଗୋଟେ।
ଆଉ ଆଉ ଏଇଟା ଜାଣିଚୁ ନା ସତ କଥା କହିବାକୁ ଗଲେ ଦେଖେ ଆମେ ଭାବୁଛେ କି କଣ ଯଉଁ ଆମେ ଯଉଁ ଚାଷ କାର୍ଯ୍ୟ କରୁଚେ ଲୋକମାନେ କଣ ଜଲଦି ଜଲଦି ପରିବା ଫସଲ ହେବା ପାଇଁ କଣ ରାସାୟନିକ ସାର ଦେଇ ଦେଉଛନ୍ତି, ସେଇଟା ହିଁ ଗୋଟେ ହଉଛି ବଡ଼ ମାନେ ବିପଦ ଏକରେ ତ କଣ ଆମ ମାଟିର ଉର୍ବର ତା ବି କମି ଯାଉଛି। ଆଉ ପୁଣି ଆଉ ସେଠି ଯଉଁ ମାଟିକୁ ଫସ ଫସିଆ କରିବା ପାଇଁ ଯଉଁ ଜିଆ ବା ଯା ବି ପୋକ ଜୋକ ଜନ୍ମ ନିଅନ୍ତି ସେ ମାନେ ମାଟ ମାଟିର ଉର୍ବରତା ବଢେୟା କୁ
ଓହୋ ଯଉଟା ମାଟିକୁ ଇଏ କରିବାକୁ ନାଇଁ କି ନରମ କରିବାକୁ।
ଶୁଁ ତାର ଯଉଟା ସେଥିପାଇଁ ହଁ ସେଇଟା ମାନେ ମାଟିର ଉର୍ବର ତା କମିଯାଉଛି, ରାସାୟନିକ ସାର ବ୍ୟବହାର କରିବା ଦ୍ଵାରା ସେଥିପାଇଁ ଆମେ ଚାହିଁବା କି କେତେ ଜୈବିକ ସାର ଦେଖ୍ ଆମେ ଚାହିଁଲେ ଆମ ଘରେ ବି ବନେଇ ପାରିବା ଯେ ବି ଆମ ଘରର ପରିବା ଚୋପା କି ଅନା ବ ବନା ପଦାର ତ ସେଇଟା ଆମେ ଚେଷ୍ଟା କରିବା ଆମ ଘରେ ହିଁ ଗୋଟେ ଗୋବର ଖତର ଆମେ ଖତ ବନେଇବା ଜୈବିକ ଆମେ ରାସା- ରାସାୟନିକ ସାର ବ୍ୟବହାର ବଦଳରେ ଜୈବିକ ସାର ବ୍ୟବହାର କରିକି ଆମେ ଚାଷ କରିବା ଓ ବହୁତ ଭଲ କ ତା ତାହେଲେ ତ
ହଁ ମୁଁ ଗୋବର ଖତ ନିଜେ ବନଉଛି ସେଟା ମୋର ଯଉ ଗଛ ଲଗେଇଛି ସେଥିରେ ମନେକର ଗୋବର ଖତ ମୁଁ ନିଜେ ମଧ୍ୟ ଦଉଛି ମୁଁ କଉ ବାହାର ରାସାୟନିକ ସାର ମୁଁ ଏଗୁଡା ସବୁ କେବେ ମୁଁ ତାକୁ ବ୍ୟବହାର କରେ ନାହିଁ କାହିଁକିନା ମୁଁ ଜାଣିଛି ଗଛ ସୁସ୍ଥ ମାନେ ଆମେ ସୁସ୍ଥ ଯ ଆମେ ଗଛରେ ରାସାୟନିକ ସାର ସାର ଦେଇକି ଆମେ ନିଜେ ବି ଆମେ ସେଇ ଗଛର ଜିନିଷ ଫଳ ହଉ କି ପରିବା ହଉ ଆମେ ସେଇ ନିଜେ ହିଁ ଆମେ ସେଇଟାକୁ ଖାଉଛେ ନା ତାହେଲେ ସେଇ ରାସାୟନିକ ଜିନିଷ ଆମର ମାନେ ଅଟୋମେଟିକ ଆମ ଦେହକୁ ଯାଉଛେ ଯଦି ଆମେ ସେଇ ଜିନିଷଟା କିଛି ମାନେ ଦେଶୀ ଇଏରେ ଆମେ କରିବା ତାହେଲେ ଆମକୁ ସେଇଟା ଆମେ ଭଲ ଖାଇବା ଖାଇବା ଆମ ଦେହ ବି ସୁସ୍ଥ ରହିବ।
ହଁ ସାଙ୍ଗ ଠିକ କଲୁ ଆଉ ଆମେ ବି ଚେଷ୍ଟା କରିବା ଆମ ଆଖପାଖ ପରିବେଶରେ ଥିବା ଆମର ମାନେ ଆମ ଘର ଲୋକ କି ଆଉ କୋଉ ବି ଛୋଟ ଛୋଟ ଛୁଆଙ୍କୁ ଆମେ ସେମାନଙ୍କୁ ପ୍ରୋତ୍ସାହନ କରିବା ଯେ ଗଛ ଲଗେଇବା ପାଇଁ ମାନେ ବର୍ଷକୁ ବି ମାସକୁ ଥରେ ଥରେ ଲ ଗଛ ବି ଲଗାଇଲେ ଆମର ବହୁତ ସାରା ଲାଭ ହେବ ମାସକୁ ଗୋଟେ ଗୋଟେ ଗଛ ବି ଲଗାଇଲେ ଆମର ବହୁତ ସାରା ଲାଭ ହେବ ଆମେ ସେଥିଲାଗି ଚେଷ୍ଟା କରିବା ସମସ୍ତଙ୍କୁ କହିବା ସେମାନେ କେମିତି ଗଛ ଲଗାଇବେ ଆଉ ତାହାର ଯତ୍ନ ନେବେ ଆଉ ଆମ ପରିବେଶକୁ ମଧ୍ୟ ସ୍ଵ ମାନେ ସୁରକ୍ଷା ଦେବେ।
ଆଜିକାଲି ବିଜୁଳି ଜାତୀୟ ଯାନ ଉପରେ ଅଧିକା ଗୁରୁତ୍ୱ ଦିଆଯାଉଛି ସରକାର କେବଳ ଏଇ ଜିନିଷଟାକୁ ହିଁ ବେଶୀ ଗୁରୁତ୍ୱ ଦଉଛି କାହିଁକି ଜାଣିଛୁ ନା କାରଣ ଏହା ଏହା ନୁହେଁ କି ଏହା ଯୋଉଟା ଆମର ଚାଲି ଆସୁଥିଲା ଆଗରୁ ପେଟ୍ରୋଲ ଡିଜେଲ ଯାନ ସବୁ ଗାଡ଼ି ମୋଟର ସେଥିରେ ସବୁ ପେଟ୍ରୋଲ ଡିଜେଲ୍ ଯେଉ ସେ ଚାଲୁଥିଲା ସେଇଟାକୁ ସରକାର ହଟେଇକି ଏବେ ସବୁ ବିଜୁଳି ଯାନ ଇଲେକ୍ଟ୍ରିକ୍ ଗାଡ଼ିରେ ଏବେ ସବୁ ଗୁରୁତ୍ୱ ଦେଉଛି କାହିଁକିନା ଏଟା ପ୍ରଦୂଷଣ ବହୁତ କମ କରିଦଉଛି ବାୟୁ ପ୍ରଦୂଷଣ ସମୟରେ ସମାଧାନ ପାଇଁ କେବଳ ସର ଦରକାର ନୁହେଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ଦରକାର। କେବଳ ସରକାର ଯଦି କହିଦବ ଆମେ ବାୟ ପ୍ରଦୂଷଣ କମେଇଦବୁ ସେଇଟା ତ ହବ ନା ସରକାର ଏକୁଟିଆ ଏକୁଟିଆ ସରକାର କଣ କରିବା ଆମେ ଯଦି ସମାଜର ପ୍ରତ୍ୟେକ ବ୍ୟକ୍ତି ସେ ଛୁଆ ହଉ ତାଠୁ ନେଇକି ବୁଢାଯାଏ ସମସ୍ ସେ ନିଜେ ଯଦି ମାନେ ମାନେ ବା ଆମେ ବାୟୁ ପ୍ରଦୂଷଣ ଟା କମ କରିବା ତାହଲେ ଏଇଟା କେହି ବି ରଖିପାରିବନି କମ୍ କରିବା।
କାରଣ ଏଇଟା ହଉଛି ଆମର କର୍ତ୍ତବ୍ୟ। ଆମ ପରିବେଶର ଦାୟିତ୍ବ କେମତି ଆମେ ନବା ସେଇଟା ଆମେ ଯଦି ଚାହିଁବା ତାହେଲେ ଆମେ ହିଁ ଆମ ପରିବେଶକୁ ସୁରକ୍ଷା ଦେଇପାରିବା ଆଉ ଆମ ପରିବେଶ ମାନେ ଆମ ଜୀବନରେ ମାନେ ସୁସ୍ଥତା ଆଉ ଆମ ପରି ଗୋଟେ ସୁସ୍ଥ ପରିବେଶରେ ଆମେ ଆମର ଜୀବନକୁୁ ବଞ୍ଚି ପାରିବା ଆଉ ହଁ ଆମ ଆଗାମୀ ପିଢ଼ିମାନଙ୍କ ପାଇଁ ବି ମଧ୍ୟ ଏହା ସହଜ ହେବ। ଆଉ ଜାଣିଛୁ ନା ମାନେ ଯେଉଁ କଳକାରାରଖାନାର ବି ଯାହା ବି ଦୂଷିତ ଧୂଆଁ ହେଲା ଯେଉଁଟା ଆମ ବାୟୁକୁ ଦୂଷିତ କରୁଛି ସେଇଟା କଣ ଆମେ ଚାହିଁବାକି କେମିତି ଚିମିନି ବ୍ୟବହାର କରିବା। ଚିମିନି ବ୍ୟବହାର କରିକି ସେଇମାନେ ଦୂଷିତ ମାନେ ଧୂଆଁ ଗୁଡିକୁ ଭଲସେ ଇଏ କରିକି ମାନେ ସଫା କରିକି ସେଇଗୁଡା ଆମେ ଆମ ବାୟୁମଣ୍ଡଳକୁୁ ଛାଡି ପାରିବୁ।
ହୁଁ ଯଦି ଆମେ ଏବେ ସତର୍କ ନହେବା ନା ତାହେଲେ ଆମ ଆଗାମୀ ପିଢି ଅଧିକ ପ୍ରଦୂଷିତର ସାମ୍ନା କରିବ ଆମେ ବି ଯେତିକି କରୁଛେ ଆମ ଆଗାମୀ ପିଢି ଯେତେବେଳେ ଆଗକୁ କୁ ଆସିବେ ସେମାନେ ଏ ତ ଏ ଦୁନିଆ ତାଙ୍କ ପାଇଁ ପୁରା ପ୍ରଦୂଷିତ ହେଇଯାଇଥିବ। ସେମାନେ ଏହାର ପରିବେଶ ଜୀବନ କାଟିବାକୁ ତାଙ୍କୁ ବହୁତ କଷ୍ କଷ୍ଟକର ହେବ ସେଥିପାଇଁ ସଷ୍ଟେନେବଲ୍ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦେବା କଥା। ମୋ ମତରେ ପରିବେଶ ସୁରକ୍ଷା କେବଳ ଏକ ଦାୟିତ୍ୱ ନୁହେଁ ଯେ ଏଟା ଆମ ଭବିଷ୍ୟତ ପ୍ରତି ଏକ ପରିବର୍ତ୍ତନ ସ୍ଵଚ୍ଛ ବାୟୁ ଆମ ସମସ୍ତଙ୍କର ଅଧିକାର ତେବେ ଆମେ ନିଜ ଅଧିକାର ପାଇଁ ହିଁ ଲଢିବାକୁ ପଡିବ। ଆଜିକାଲି କାରଖାନା ହେରିକା ତାଙ୍କୁ ସବୁ ଯଦି ସରକାର ବନ୍ଦ କରିବାକୁ ଚାହିଁବେ। ତାହେଲେ ସରକାର ବନ୍ଦ କରିବେ କି ନ୍ତୁ ଆମର କଣ ଆମେ ସେ ଜିନିଷକୁ ଆମେ ଅଧିକ ଗୁରୁତ୍ୱ ଦଉଛେ। ଆମେ ସେ ଜିନିଷକୁ ଆମ ଭିତ ଏ ସେଥିପାଇଁ ତ ଜିନିଷ ସବୁ ହଉଛି ଯଦି ଆମେ ଜିନିଷ ଟାକୁ ନ କରିବା ତାହେଲେ ଏମିତି କାଇହିଁ ହେବ ସେଥିଲାଗି ଆମେ ଆମ ନିଜ ଜୀବନଟା ଭଲରେ କାଟିବାକୁ ଆମର ଆଗାମୀ ପିଢ଼ିର ଜୀବନଟା ଭଲରେ କାଟିବାକୁ ଆମକୁ ବାୟୁ ପ୍ରଦୂଷଣ ଯେମିତି ହେଲେ ବି କମ୍ କରିବାକୁ ପଡ଼ିବହନ, ନା କଣ କହୁଛୁ ସାଙ୍ଗ?
ହଁ ସତକଥା ଆଉ ହଁ ଏ ଏହିସବୁ ଜିନିଷକୁ ଆମେ ରୋକିବା ପାଇଁକି। ଆମେ କଣ କରିବା ନା ଆମେ ବହୁତ ଅଧିକରୁ ଅଧିକ ପରିମାଣରେ ଗଛ ଲଗାଇବା। ଆଉ ଆମର ଯାହା ବି ଚାରି ଚାରି ପାର୍ଶ୍ୱରେ ଯୋଉ ବି ଅଳିଆ ଆବର୍ଜନା ଅଛି। ସେଗୁଡ଼ିକୁ ଆମେ କେମିତି ଚେଷ୍ଟା କରିବା ଡଷ୍ଟବିନେ ବେ ପ ପକେଇବା ଆଉ ଯୋଉ ଜିନିଷକୁ ଆମେ ତାକୁ ଥରେ ଅଧିକରୁ ଅଧିକ ଆମେ ପଲିଥିନ୍ ବ୍ୟବହାର ନକରି। କପଡ଼ା କିମ୍ବା କାଗଜର ଠୁଙ୍କା ହେଲା କି କପଡ଼ାର ବ୍ୟା ବ୍ୟାଗ୍ ବ୍ୟବହାର କରିବା। ଆଉ ଯୋଉ ଜିନିଷକୁ ଆମେ ପୁନର୍ ବ୍ୟବହାର କରିପାରିବା ଆମେ ନଷ୍ଟ ନକ ନ କରି ପୁନର୍ବବହାର ମଧ୍ୟ କରିବା।
ଗାଡ଼ି ବ୍ୟବହାର କମ୍ କରିଦେବା। ସାଧାରଣତଃ ପବ୍ଲିକ୍ ଟ୍ରାନ୍ସପୋର୍ଟ ଆମେ ୟୁଜ୍ କରିପାରିବା। ବିଜୁଳି ଜନ ଗାଡ଼ି ବ୍ୟବହାରକୁ କରିପାରିବା। ଫ୍ୟାକ୍ଟ୍ରି ମାନଙ୍କରେ ପ୍ରଦୂଷିତ ନିୟନ୍ତ୍ରଣ ପାଇଁ ଭଲ ଭଲ ଫିଲ୍ଟର ସିଷ୍ଟ ମ ବି ଆମେ ୟୁଜ୍ କରିପାରିବା। ପ୍ଲାଷ୍ଟିକ ଅଳିଆ ଅସନା ସବୁକୁ ଆମେ ପୋଡିବା ପୋଡିବା ବନ୍ଦ କରିଦବା। ତାକୁ ଡମ୍ କରିବା। ସେଟା ଭଲ ହବ ସରକାର କୋଠୋର ପ୍ରଦୂଷଣ ନିୟମ ଲାଗୁ କରିବା ଦରକାର। ଲୋକଙ୍କ ମଧ୍ୟରେ ପରିବେଶ ସ୍ୱତେନ୍ତ। ପଢ଼ିବା ଦରକାର। ପ୍ରତ୍ୟେକ ବ୍ୟକ୍ତି ନିଜର ଛୋଟ ଛୋଟ ଦାୟିତ୍ଵ ପାଳନ କରିଲେ ବାୟୁ ପ୍ରଦୂଷଣ ବହୁତ ପରିମାଣରେ କମିପାରେ।
ହଁ ଆଉ ଗୋଟେ କଥା ଜାଣିଛୁ ନା ଆମେ ଯୋଉ ମାନେ ଅଳିଆ ଆବର୍ଜନା ଯୋଉ ନେଇକି ବାହାରେ ପକେଇ ଦଉଛେ। ଯୋଉ ଜ ପଲିଥିିନ ଜରି ମାନେ ଯୋଉ ମାନେ ନିରୀହ ପଶୁ ପକ୍ଷୀ ଯେମିତି ଗାଈ ସେମାନେ ଜାଣି ପାରୁନାହାନ୍ତି। ଆଉ ସେମାନେ ଯଦି ସେଇଟା ଖାଇ ଦେଉଛନ୍ତି। ତାଙ୍କ ତଣ୍ଟିରେ ଲାଖିଯାଉଛି ଆଉ ପୁଣି ତାଙ୍କ ର ବି ମାନେ ପେଟ ପାଇଁ ବି ବହୁତ ସେରା ଖରାପ ସେଥିଲାଗି କାରଣ ପଲିଥିନ୍ଟା ଆମର ମିଳାଏନି। ସେଥିଲାଗି ଆମେ ଚେଷ୍ଟା କ ରିବା କେମିତି ଆମେ ଡଷ୍ଟ ବିନ୍ ବ୍ୟବହାର କରି ଡଷ୍ଟବିନ୍ ରେ ତାକୁ ଫୋପାଡି
ହୁଁ ତାକୁ ସେଇଟା ହେଲେ ବାୟୁ ପ୍ରଦୂଷଣ ବି କ କମିଯିବ। ମୋ ମତରେ ଗଛ ରୋପଣ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର ଆଉ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଠିକ୍ ଭାବରେ ପାଳନ କରିଲେ। ବାୟୁ ପ୍ରଦୂଷଣକୁ ବହୁତ ପରିମାଣରେ ରୋକିପାରିବା। ଆଉ ତାକୁ ନିୟନ୍ତ୍ରଣ ବି ଆମେ ଆଣିପାରିବା। ସେଇଟା ହିଁ ଆମ ସବୁ ବହୁତ କ୍ଷତିକାରକ।
ସତ କଥା ଆଉ ଆମେ ଚେଷ୍ଟା କରିବା କି